ହାଲୋ।
କଁ କରୁତ?
ଏ ଏଇଠି ବସିଚି ଆଉ।
ହୁଁ-ହୁଁ ହେଇଟି ବସିଚି ଆଉ।
ପୁଅ ଉଠିନି?
ନାଇଁ ଉଠିଲାଣି ବୋଧେ ଖେଳୁଛି କଣ ମୋ ନଣନ୍ଦ ଅଛନ୍ତି ତା ପାଖରେ।
ହଁ ହ।
ଏଇ ଏ କୃମି ହେଇ ଯାଇଥିଲେ ତ
ହଁ।
ଖାଉନଥିଲା ପିଉ ନଥିଲା ଭଲରେ। କାଲି ରାତିରେ କେତେ କାନ୍ଦିଲା ଆଉ ଟିକେ ସକାଳୁ ଉ ଠିବା ବା ତାର ଲେଟ୍ ହେଲା।
ମେଡିସିନ ଆଣି ଖାଇବ ଯେ, କମି ଯିବ ଆଉ। ମାସ ଗୋଟେ କଣ୍ଟିନ୍ୟୁ କରିବ, ସା ସତ ଦିନକେ ଥରେ, ହେଲା ମାସେ କଣ୍ଟିନ୍ୟୁ କରେ ସାତ ଦିନିଆ ଥରେ ତ କମି ଯାଉଚି।
ଏ ଯେ ଦେଢ଼ ବର୍ଷ ତଳକୁ ତଳର ପିଲାମାନଙ୍କ ପାଇଁ ମେଡ଼ିସିନ୍ ନାହିଁ ବା ମନା କଲେ ଡାକ୍ତର।
ଉଁ।
କହିଲେ ହଳଦୀ ବାଟିକି ଦବା ପାଇଁ।
ହଁ ହବ ହଳଦୀ ପାଣି ପିଅନ୍ତି ଯେ, ଛୋଟ ପିଲା ଗୁରା ମଙ୍ଗିବେ ଏରା ହଳଦୀ ପାଣି ପିଇବା ପାଇଁ?
ହଁ ପରା ଏଇ ସିରପରେ ଦେଲେ ମାଡି ବସିକି ଦେଲେ ହବ।
ହଁ। ଓ ହୋ ରଜରେ କୁଆଡେ ଯାଇନ ବୁଲିବା ପାଇଁ ନାଇଁ?
ନାଇଁ ମ ଯିବୁ ବୋଲି ବାହାରିଥିଲୁ କଟଗଡ ପାର୍କ ଯେ, ଏଇ ବର୍ଷା ପବନ ଲାଗି ଗଲୁନି ଆଉ।
ଯିବ ଭଲ ଭଲ ଜାଗା ଅଛି, ଆମ ଗାଁ ପାଖରେ ସୁନାଖେଳା ପାଖରେ। ସୁନାଖେଳା ତ ଆଉ।
ସୁନାଖେଳା ସୁନାଖେଳାରେ କୁଟଗଡ଼।
ହଁ।
କିଏ କିଏ ଯିବ ନା ତମ ହଜବେଣ୍ଡର ତମର?
ମୋ ହଜବେଣ୍ଡ, ମୁଁ ଆଉ ପୁଅକୁ ଧରିକି ଯିବୁ ଏଇ ନଣନ୍ଦ ମୋର।
ହୁଁ।
ସେ ଦଦା ଶଶୁରଙ୍କ ଝିଅ ହୁଁ।
କାଳିଜାଇ ଯଦି ଯିବ ବୋଲେ ଦିନେ ତ ଯିବ ହେରିଆ, ବର୍ଷା ଦିନ ବର୍ଷା ଅଧିକା ହେଲେ ଯାଇହବନି ଆଉ। ଠେଇ କଣ ବର୍ଷା ଅଧିକ ହେଲେ ପାଣିଟା ତାଙ୍କର ବେଶୀ ଉଛୁଳିବ ନା ଯୋଉ ଡଙ୍ଗାରେ ବସିଲା ବେଳେ।
ଏ ହୋ।
ସେଥିଲାଗି
ହୁଁ
ବର୍ଷା ଦିନେ ନୁହଁ ଟୁରିଷ୍ଟ ଯିବ, ବେଶୀ ଖରା ହଉ ନଥିବ ବେଶୀ ଗରମ ହଉ ନଥିବ ଯିବ ବୋଲିଲେ। ଆଉ ଏଣିକି ବ ତାହେଲେ ଆଉ ଯାଇ ହବ କି?
ସେଇଠି ଖାଲି ଡଙ୍ଗା ଯାଉଛି କି?
ଲଞ୍ଚ ଲଞ୍ଚରେ ଯିବ, ଡ ଙ୍ଗାରେ ଯିବ।
ଲଞ୍ଚରେ ତ କିଛି ପ୍ରୋବ୍ଲେମ ହବନି ବୋଧେ?
ଲଞ୍ଚରେ ଗଲେ ଜଣକେ ଦୁଇଶହ ନେଖା ପଡିବ।
ଓ ହୋ ଡଙ୍ଗାରେ?
ଡଙ୍ଗାରେ କମ୍ ତାଠୁ ବୋଧେ?
ହୁଁ -ହୁଁ ଡଙ୍ଗାଟା କିନ୍ତୁ ବି
କିନ୍ତୁ ସେଇଟା ବସିବାକୁ ଭଲ, ଦିଟାଙ୍କରେ ବି ବସିବାକୁ ଭଲ ଲାଗିବ।
ଡଙ୍ଗା ଟିକେ ଡର ଲାଗିବ।
ହୁଁ ଆମେ ଯାଇଥିଲୁ ମୋ ବାପା, ବୋଉ, ଆମ ଭାଉଜ, ମୋ ଖୁଡି। ସମସ୍ତେ ମିଶି ମାସି ଗାଁଠୁ ଯାଇଥିଲୁ, ଗାଁଠୁ ହଁ ବୋଉ କହିଲା ଆସ ମୁଁ ଟିକେଟ କରିଦେଇଛି, କାଳିଜାଇ ଗାଁରୁ ଯାଇଥିଲୁ। ଏଇଟ
ହୁଁ
ବୁଲାବୁଲି କରିକି ବୁଲାବୁଲି କରିକି କାଳି ଯାଇ ମହାକାଲି ସେ ଦ ଭ ବି ତାରା ତାରାନୀ ହେଡ଼େ କରିକି ଏଇଥିଲୁ।
ହୁଁ ମୁଁ ଏଗୁଡାକ କିଛି ଦେଖିନି।
ହୁଁ ସେପଟ ଲାନିରେ ତମେ ଟୁରିଷ୍ଟ ବସ ଯାଉନି କି?
ହେଇ ଆମେ କେତେବେଳେ ଯାଇନୁ ତ। ଏଇ ଗାଡି ଟିକେ ଫ୍ୟାମିଲି ଯାଇଥିଲେ ଯେ ମୋ ନାନୀ ହେରିକା ଯାଇଛନ୍ତି। ମୁଁ ଯାଇନି ଆଉ।
ଟୁରିଷ୍ଟ ବସ ରେ ଯଦି ଯିବ ଗଲେ ଭଲ ବୁଲ ବୁଲି କରିକି ଆସିବ। ଆଉ ଏମିତିରେ ନିଯେ ରିଜାର୍ଭ କରିକି ଗଲେ ଅଧିକା ପଇସା ହୁଁ ହଁ ହଁ କାକଡ ବର ମଙ୍ଗଳା କାଙ୍କଟପୁର ଘଟ ହୋଟଗାଁ ତାର ତାରନୀ ସବୁଆଡେ ଯାଇଥାଏଵ।
କହିଲେ ପାଣି ଭିତରେ ମନ୍ଦିର ଟା ନା କଣ ହେଟା।
କାକଡ଼ ପୁର
ହଁ
ପାକଟ ପୂର ନାଇଁ ମ
ହଉ
ଏଇ ଯୋଉ ଘଣ୍ଟେଶ୍ଵରୀ ହଉଛି କି ଘଣ୍ଟେଶ୍ଵରୀ ଯୋଉ ଯିବ ହୁଁ ଘଣ୍ଟେଶ୍ଵରୀ ଏଇଠି ଯୋଉ କୋଉ ଠାକୁର ଅଛନ୍ତି ସେଇଠି ଭଲ ଲାଗେ ବି। ମାନେ କେତେ ଯିଏ ଯାହା ମାନସିକ ପରିକା ଆସିବ, ବାନ୍ଧିବ। ବି ସେଠି ଅଛି ବାନ୍ଧୁସଛନ୍ତି ଗଛ ଅଛି ମାନସ କରି। ବାନ୍ଧିକି ଯାଉଛନ୍ତି ଘଣ୍ଟେଶ୍ଵରରେ। କେତେ ଅଳ୍ପ କେତେ ଘଣ୍ଟ ସବୁ ଘଣ୍ଟ ଦେଇଛନ୍ତି ଏଇଠି
ଛଟ ର ବଡ ଆରମ୍ଭ କରି କେତେ ଗୁଡେ।
ହୁଁ ଜାଇଛ?
ହୁଁ, ମୁଁ ଦୁଇ ଥର ଯାଇଛି ଭାରି।
ଘଣ୍ଟେ ସ୍ୱରୀ।
ହଁ ପାଖ ଯାକ ଯାଇନି ସମ୍ବଲପୁର ଦିଇଥର।
ହୁଁ ହୁଁ
ଏଇ ନା କଲକୀ ଟିଉସନ ପିଲା ଯାଇଥିଲୁ ଟୁଇଷ୍ଟ୍। ଆଉ ଫ୍ୟାମିଲି ଯାଇଥିଲୁ ଆଉ ଦିଥର।
କଣ୍ଟିଲ ନୀଳମାଧବ?
ନା ଆମ ପଟ ଲାଇନ୍ କିନ୍ତୁ କଣ୍ଟିଲା ଯାଇନି।
ଯିବ ନା କଟିଲ ନୀଳମାଥାବ ଆ କଣ ଆଇ ନା ଯାଇ ଯୋଉ ସାରଣ କୂଳ ନଲଡୁ ବାବା।
ନା ଯାଇନି।
ତମେ ଆଉ କୁଆ ଯାଉଛ ଯିବ ନା ଟିକେ ବୁ
କୁଆଡେ ତ ଯାଇନି ଆଉ ଯିବୁ ବୋଲି କୁଆଡେ ଯାଇନି।
ହୁଁ।
ତାପରେ ବାହାଘର ପରେ ବି ମୁଁ କୁଆଡେ ଯାଇନି ବାହାଘର କହିଦେବୁ ପୁଅ ବି ପାଠ ସଇଲେ କୁଆଡେ ଯିବା?
ହୁଁ।
ଏଇ ଖାଲି ପୁରିକି ଇଆଡେ ହୁଏ। ଆଉ ବୈଷ୍ଣବବଜା ଭିତରେ ଏବେ ଗୋଟେ ଗୋଟେ ପାର୍କ ଦେଖିନି ଭଲ ଲାଗେ ପାର୍କ।
ଅହ ଭଲ ଲାଗେ ପାର୍କ?
ହୁଁ।
ହୁଁ କେତେବେଳେ ବାହାରିକି ଯିବା ଦେଖିକି ଆସିବ।
ହୁଁ ଆଉ ଗୋଟେ କଉ ଡ଼ାମ ଅଛି ଗୋଟେ ହେଇଠିକି ଯାଇଥିଲୁ ବି।
ଗୁଡ଼ସରା ଡ୍ୟାମ୍ ଅଛି ପରା?
ନାଇଁ ହେଇଟା ତ ଆମ ପଟେ, ଏଇ ନୟାଗଡରେ।
ଏ ଦସପଲା ଡ଼ାମ୍ ନା କଣ?
ନାଇଁ ନାଇଁ ନୟାଗଡରେ କି ଗୋଟେ ଡ୍ୟାମ ହେଇଟା ମନେ ପଡୁନି।
ଆଉ ଗୋପାଳ ପ୍ରସାଦରେ ଭଲ ଏବେ ପାର୍କ ହେଇଛି ସେଠି ଯିବ ଗୋଟେ ଦେଖିକି ଆସିବ।
କୋଉଠି କି?
ଗୋପାଳ ପ୍ରସାଦ।
ଓ ହଁ।
ସେଠି ବାହାଘର ଏଇ ବାଟରେ ଆସିଲା ବେଳକୁ ବାଘୁଆ ବାଲି ଗୋଟେ ଅଛି ଯେ ସେଠି ମଣ୍ଡପ ହେଇଛି ଦେଖିବ କେତେ ଠାକୁର କେତେ ମୂର୍ତ୍ତି ହେଇକି ଅଛନ୍ତି ମୁଁ ଦେଖୀ ଦେଖିନଥିଲି ଏଇଥର ଯୋଉ ଗାଁକୁ ଯାଇଥିଲି ଦେଖିକି ଆଇଲିି।
ହଉ ହଉ।
ଭଲ ଭଲ ଭଲ ଜାଗା ଆମ ନୟାଗଡରେ। ଭଲ ଭଲ ଜାଗା ପ୍ରାୟ ସବୁ ଦେଖିବାକୁ ମିଳିବ ନା।
ହୁଁ
ଆମ ଏଇ ଜିଲ୍ଲାରେ।
ହୁଁ।
ସବୁ ମନ୍ଦିର, ସବୁ ଠାକୁର, ସବୁ ମାନେ ସବୁ ଇଏ ଅଛି।
ବିମରା ଯାଇଛ ନା?
ବିମରା? ବିମଳା ଯାଇଥିଲି ଯେ ମୁଁ ଛୋଟ ଥିଲି ଆଉ ବଡ ହବାରେ ଯାଇନି।
ସେ ତାଙ୍କ ଉପରକୁ ଚାଲି ଚାଲି ଯିବାକୁ ପଡେ ମ, ଗାଁ ପାଖ ହେଇକି ମୁଁ ବି ଯାଇନି। ଯିବୁ ଯିବୁ ବୋଲିଯେ ତାପରେ ଆମ ବୟସର ପିଲା ମାନଙ୍କ ସାଙ୍ଗରେ ସେ ପଳେଇବ ବୟସ୍କ ଲୋକ କହିବେ ଆମେ ଗଳି ପଡିବୁ ଗଲେ।
ଏଇଠି ଆମ ଗାଁ ରେ ବି ଇଆଡେ ଯାଇଥିଲି ଏଇଠି ଏଇ ଯଉ ଭିମରା ଏଇ ଗାଁ ରେ ଭିମରା ଆମେ ଯାଇଥିଲୁ ମାଁ ସଙ୍ଗାତ ହେ଼ଇକା ହଁ ଯାଇଥିଲୁ। ମାନେ ଚଢି ଚଢି ମୁଣ୍ଡିଆ ଉପରେ ଚଢି ଚଢି ଚଢି ଯିବ ସେଠି ବି ଭିମ ହାତ ପଡିଛି। ଭୀମ ପାଦ ଚିହ୍ନ।
ହୁଁ ଦଶପଲାରେ ଯୋଉ ଭୀମ
ହଁ ହଁ ଦେଖିଛି ସେଇଟା ଏଇଟା କହୁଛ ହଁ ଯାଇଛୁ।
ହୁଁ ହୁଁ, ମୁଁ ଯାଇନି ସେଇଟା ଚଢ଼ି ଚଢି ଯିବାକୁ କହୁଛନ୍ତି।
ଚଢି ଚଢିକି ଆଁ କହୁନ ମୁଁ ମୁଣ୍ଡିଆ ମାରିକି ଆଇଛି କହିଲି ଆଉ ଆସିବିନି ଲୋ ମାଁ ରାତି ହଁ ଯେ ଉପରେ କିଛି ନାହିଁ ଖାଲି ଭିମ ଭିମ ପାଦ ଚିହ୍ନ ପଡିଛି। ଆଉ ଗୋଟେ ମନ୍ଦିର ମନ୍ଦିର ହେଇକି ଖାଲି ଭୀମ ପାଦ ଚିହ୍ନ ଉପରେ। ନହେଲେ ଉପରେ କିଛି ନାହିଁ କଣ ଦେଖିଛିି ହେରା ଏତେ କଷ୍ଟ କରିକି। ମୁଁ ମୁଣ୍ଡିଆ ମାରିକି ଆଇଛି କହିଲି ଆଉ ମୁଁ ଯିବିନି। ଆଉ ସକାଳେ ତ ଏଇ ତଳେ ତ ଭୀମଙ୍କର ମୂର୍ତ୍ତି ଅଛି ଆଉ। ସେତିକି ଆଉ
ହୁଁ ହୁଁ କହୁଛନ୍ତି ଧରିକିରି
ସେ ନାମା
ନା କହୁଛନ୍ତି ପଥର ଧରିବନି ଚାଲିବା ବେଳେ ମାଙ୍କଡ ଜନ୍ମ ପାଇବ। ନା କଣ?
ମାଙ୍କଡ ଜନ୍ମ ପାଇବ!
ଆଉ ପଥର ଧରି, ଧରିକା ଯିବନି, ଆଉ କଣ, କଣ କରି କରି ଯିବନି ସିଧା ଖାଲି
ସାଇଡି ରେ ନ ଧରିଲେ ପଡିଯିବନି।
ହଁ ପରା ମୁଁ ଏଥିଲାଗି ଶୁଣିବି।
ହୁ ଚୁପ ଟିକିଏ ଜାଗା ଧରି ନ ଧରିଲେ ପଡିଯିବନି ଆମେ ତ ଧରିଲେ
ହୁଁ
ଧର ନ ଧରିଲେ ତମେ ଚାଲି ପାରିବନି।
ହୁଁ ସେଟା ଟିକେ ମାନେ ଗଡ଼ାଣିଆ ଟାଇପ ର ନାହିଁ କି?
ହଁ
ହ ହ
ଭାଇରିତି ଯେ ଖଉ କୋଉ ଖରା ବି ବେଶୀ ହଉନଥିଲା ଗରମ ମାନେ ଏ ଗରମ ବେଶୀ ନାହିଁ ଥଣ୍ଡା ବେଶୀ ନାହିଁ ହଉଥିଲା ଯାଇଥିଲୁ ଁ ଆମ ସଂଙ୍କଦ ଭଲା ଯାଇ ଥିଲୁ, କିନ୍ତୁ ଉପରେ ଏତେ ତଣ୍ଟି ମୁୁଣ୍ଡ ସୁଖ ଶୁଖି ଗଲା ଯେ ବାଟରେ ଆଇସ୍କ୍ରିମ ଗଣ୍ଡ ବିକା ଜଣେ ନେଇକି ଯାଉଥିଲେ। ତାର ଆଇସ୍କ୍ରିମ ବିକା ହାଇଁ କିମ ର ତଳୁକୁ ଆଇଲି।
ହୁଁ ହୁଁ ଉପରକୁ ବିକାବିକ କରିବାକୁ ନଉଛନ୍ତି?
ହଁ ନେଇ କି ଧନ୍ୟ ମୁଁ ସେ ଯେମିତି ଆଇସ୍କ୍ରିମ ନେଇକି ଯାଉଥିଲେ ମାନେ ଇଏ କରିକି ମୁଣ୍ଡେଇି ପୁଣ ନେଇ କି ଯାଉ ସହାକ ଉପର ଗୁନେ ଏଛନେ ଦେଖିଛେ।
ଆଉ
ଆଉ ସମସ୍ତେ ଖାଇ ସାରିଲଣି?
ହଁ ଖାଇସାରିଲୁଣି ସମସ୍ତେ ଖାଲି ମନ୍ଦିରେ ଅଛନ୍ତି ଆସିଲେ ଖାଇବେ ଆଉ ସେେ ଦିଟା ଆସି ଆସନ୍ତ ତ
କଣ କାମ କରୁଛନ୍ତି କି?
ନାଇଁ ସେଇ ଦୋକାନରେ ଗ୍ରୋସରୀ ଦୋକାନରେ ଅଛନ୍ତି।
ହଁ ହଉ। ହୁଁ ଆଉ ତମ ବାବୁ?
ଅ ସିଏ ଏଇ ମେଡିସିନ୍ ଷ୍ଟୋରରେ।
ମେଡିସିନ ଷ୍ଟୋର?
ହଁ
ହଁ ହଉ ଦିଜଣ ଯା ଭଲ ଇଏରେ ଜବ କରୁଛନ୍ତି। ଆଉ କଣ?
ନ
ସେଇଗା ବାମ ମାନେ ହଁ ଆଉ ପଞାବ ରେ ଗାଡି ଚଲଉଛୁନି।
ହଁ କୋଉ ଗାଡି?
ଚାରିଶହ ସାତ।
ଚାରଶ ସାତ ହୁଁ ହୁଁ। ହଉ ରଖୁଛି?
ହୁଁ ହୁଁ।